ହ୍ୟାଲୋ
ଭାଇ ନମସ୍କାର।
ନମସ୍କାର ନମସ୍କାର କେମିତି ଅଛନ୍ତି ଭାଇ।
ହଁ ଭାଇ ଆମେ ତମେ ଆମକୁ ତମେ କଲ ଏା କଥା ନା ଆଉ ତମେ ବଡ ଭାଇ ଆଉ
ଆଛା
ହଁ ତମେ ତ ପୁରା ଗୋଟେ ସଫ୍ଟୱୋର ଇଞ୍ଜିନିୟର ଭଳି ହଁ ଆପଣ ଆମରଠୁ ସାନ ହେବେ ଧନ୍ୟ ତମ ଇଂରାଜୀ
ହୁଁ
ଆଉ କଣ ଖବର କେମିତି ଅଛ।
ଭଲ ଅଛୁ ଆଉ ତମର କଣ ଖବର କୁହ?
ଆମେ ତ ଏଇ ଗାଁ ରେ ବୁଲୁଛୁ ଆଉ ଭଲ ଆଉ କଣ ସେମିତି ସୁଖେ ଦୁଃଖେ ଯାହା ସଂସାର ଚାଲୁଚି। ଆଉ ଆଜି କଣ ରୋଷେଇ
ଲାଇନ ଆମ ଆଡେ ନାହିଁ ଚାରି ଦିନ ହେଲାଣି ତ ଆମର ରୋଷେଇ ବା ବନ୍ଦ ବାହାରୁ ହୋଟେଲ ରୁ କିଣିକି ଖାଉ
ଲାଇନ୍ କଣାଇ ନାହିଁ। ହଁ
ହ ଦିନ ତଳେ ଓହୋ ଲାଇନ୍ ସେଥିପାଇଁ କଟି ଯାଇଛି କେ ଖୁଣ୍ଟ ଉପୁଡିଗଲା ହୁଁ
ଯେ ଯୋଉ କାଳ ବୈଶାଖୀ ହେଇଥିଲା ସେଥିପାଇଁ ଉପୁଡିଗଲା।
ହୁଁ ଷାଠିଏ କିଲୋମିଟର ପରେ ବେଗରେ ପବନ ଚାଲିଥିଲା।
ଓ ଆ ଆପଣଙ୍କ ଅ ସରଟା ତ ପୁରା ଜଣେ କଲେଜ ଛାତ୍ର ପଳି ଶୁଭୁଛି ଆପଣଙ୍କର ବୟସ ମତେ ଲାଗୁଛି କାହିଁକି ବହୁତ କମ୍ ହେଇଥିବ।
ହଁ ଚବିଶ ପଚିଶ ବର୍ଷ ହଉ
ହଁଛାହା ହଉ ହଉ ବାହାଘର ଫହାଘର ପାଇଁ ଆପଣଙ୍କର ପ୍ରସ୍ତାବ ପଡ଼ିଲେନ ନା ନାଇଁ
ନା ନା ପଢିନି ଏ ଯା ପଢିବ ଆ ଆଉ ଦି ତିନି ବର୍ଷ ଟାଇମ ଅଛି ବଡ ଭାଇ ଜଣେ ଅଛନ୍ତି ଉପରେ
ହଁ ଅ ଆଉ ବଣ ବଡ ଭାଇ ଆଜିକାଲି ଆଉ ବଡ ଭାଇ ଥିଲେ ବି ସାନ ଭାଇ କଣ ବାହା ହେଉନାହାନ୍ତି।
ହଉ କୋଉ ଆଡେ କଣ ଶୁଧ ଜାରିନି ଆମ ଆଡେ ତ ଏମତି ନାହିଁ କିଛି
ଆଉ ଗାଁକୁ କେବେ ଆଉଚ।
ଯିବା ଦଶହରା ବେଳେ ବୁଲି ଟିକେ ଦୀପାବଳି ପାଳନ କରିବା ବୁଲି ବଲା ଯିବା।
ଦଶରା ତମର ସେପଟେ ଫେମସ୍।
ଆମ ଗୋଟେ ଦଶହ ବହୁତ ଗୁଡ ଭଲ ଭାବରେ ପାଳନ କରାଯାଏ।
ଆମର ତ ଏପଟେ ଦୀପାବଳି ବି ଫେମସ ଯେ ଦୀପାବଳି ବିଷୟରେ ଆମର ଏପଟେ ଜାଣିଛ କିଛି କଥା ନା ଜାଣିନୁ।
କିଛି କୁହନ୍ତୁ।
ହଁ ଦୀପାବଳି ଗୋଟେ କୁଲା ଡାଉଁଡାଉଁ ଶବ୍ଦ ବୋଲି ଜାଣିଥିବ ଆପଣ।
ହଁ ଶୁଣିୁଛି ଶୁଣିୁଛି।
ଶୁଣିଛ ତା ବିଷୟରେ କିଛି। ଛି।
ହଁ।
ଜ୍ଞାନ ଜାଣିଛ ନା।
ନାଇଁ ନାଇଁ ଟିକେ କୁହ ମୁଁ ଶୁଣିବାକୁ ଚାହୁଁଛି ନା ଜାଣିନି ଜାଣିନି।
ଆମର। ଦ ରାତି ଯୋଉ ଥାଏ ଆମର ଗୋ ଗୋଟିଏ ରାତି ଆମର। ହୁଏ ନା ଦୀପାବଳି ରାତି ଦୀପାବଳି ରା ସେଥିରେ ଆମର ସବୁ ଗାଁର ଯେତେବେଳେ ସବୁ ମାନେ ଅଳ ପ ବର୍ଷକୁ ଥାନ୍ତି ପଚିଶ ଛ ଛବିଶ ବର୍ଷ ଭିତରେ। ଯୋଉ ପିଲା ଥାନ୍ତି ସେମାନେ କଣ କରନ୍ତି ନା ଗାଁ ରେ ଯୋଉମାନେ ସବୁ ଅଜା ଜେଜ ଏମାନେ ସବୁ ଭାଣ୍ଡେଇ। ପ୍ରଜାତିର ଯୋଉ ଲୋକମାନେ ଥାଆନ୍ତି ସମସ୍ତେ ତାଙ୍କ ସହିତ ଗେଲ। ଗଟା ହେବା ପାଇଁ ଗୋଟେ ଆମର ପର୍ବ ପାଳନ କରାଯାଏ। କେବଳ ଆମରି ଗାଁରେ କୁଲା ଡାଉନ ଡାଉନ୍ କଲେ ତାର ନାଁଟା ଦିଆଯାଏ ଯେ ସେଇ। କି ଯାତ୍ରାରେ ଆମର କଣ କରା ହୁଏ ନା ଗାଁ ରେ ସମସ୍ତ ପ୍ରକାର ଇଲେକ୍ଟ୍ରିକ ଲାଇନ୍ ସବୁ କାଟି ଦିଆଯାଏ। ଯେ ଅନ୍ଧାର ହେଇଯିବ ଗାଁ। ଆଛା। ସବୁ ମୁହଁରେ ସମସ୍ତେ ଏ ଗାମୁଛା ସବୁ ଗୋଟେ। ଗୋଟେ ଗୋଟେ ଭିଡ଼ିଥାନ୍ତି।
ଯ।
ଭଙ୍କା ଭିଡ଼ିବାର କାରଣ। ନେଇକି ଯିଏ ମାରିଲେ ବି। କେହି କାହା ମୁହଁ ଦେଖିପାରିବେନି ଖାସ କରିକି ଯାହାକୁ ଚିଡା ଯାଏ ସେଇ ଲୋକଟି ଅଥଚ ନ ଦେଖୁ ଥିଲେ ଏ ତା ପରଦିନ ସକାଳୁ ଯାଇ। କାହିକି ତାଙ୍କ ଘରେ ବୁଝିପାରୁଛନ୍ତି।
ହୁଁ ହୁଁ ହୁଁ।
ଏ ସେଥିପାଇଁ କେହି କାହା ମୁହଁ ନ ଦେଖିବା ପାଇଁ ମୁହଁରେ ଗାମୁଛା। ହାତରେ ପେଁ କାଳି ଧରନ୍ତି କାରଣ ସିଏ ଯୋଉ ପ୍ରତିଶବ୍ଦ। ଡି ବ୍ୟବହାର। କରେ ସେ ସ ଶବ୍ଦଟି କାନକୁ ନ ବାଜିବା ପାଇଁ ପେଁକାଳି ହାତରେ ଟିଣ ଏଗୁଡା ସ ସବୁ ଧରନ୍ତି। ଆଉ ସେ ଲୋକଟି ଯଦି ଗୋଟେ ଟର୍ଚ ଲାଇଟ୍ ଧରିବ ପିଲାମାନେ ପ୍ରାୟ ଏ ଆଠ ଦଶ ଟା। ଏମିତି ତା ଆଖିିକି ପକେଇଲେ ସିଏ ଆଉ
ହୁଁ
ତାପରେ ସେ ଯୋଉ ଲୋକ ଟାକୁ ଅବ୍ଜା ଆଇ ପ୍ରକୃତିର ଲୋକ। ସିଏ ଟିକେ ଯେତେ ବୁଢା ବୟସ ହବ ସେତେ ଜୋରେ ସିଏ ଅଲଗା ଗୁଡ଼େ କଥା ଗୁଡାକ ତାଙ୍କ ପରିବାର ସାମ୍ନାରେ ରାତିରେ କହିଲେ ସେ ଚିଡିବେ।
ହୁଁ।
ସେମତି ତାଙ୍କୁ ଚିଡ଼ିଲେ ସେ ଟିକେ ରାଗି ଯାଆନ୍ତି ଆଉ ସେଇଟା ହିଁ ମଜା ଲାଗେ ଆଉ ଗାର ସେଟା ପ୍ରାୟ ଯୋଉମାନେ ସମସ୍ତ ଲୋକଙ୍କ ସହିତ ହୁଏନି ପ୍ରାୟ ପାଞ୍ଚ ଛଅ ଜଣ ଲୋକଙ୍କ ସହିତ ହୁଏ ଆଉ ରାତି ପାନ୍ ସ୍ ଟା ବେଳୁ ସମସ୍ତେ ନିଜ ନିଜ ଘରୁ ପଳେଇଆସନ୍ତି ଅନ୍ଧାର ଲାଗିଥିବ।
ଆଛା ଆଛା ହଁ ହ
ସୁବିିଲାନି ଭାଇ
ଛ ନା ମୁଁ କଇଲି ତାହେଲେ ଆପଣଙ୍କ ଆଡେ ଏଇ ଖୁସି ଟା ଚାଲେ।
ଗାଁ କଣ ଫେମସ ହଁ ଏଟା କେବଳ ଦୀପାବଳିରେ ଅଲଗା ପର୍ବପର୍ବାଣ ତ ଅ ଛି।
ଆମର ଦୀପାବଳିରେ ବଡ ବଡିଆଙ୍କୁ ଡାକାଯାଏ ଟିକେ ବାଣ ଫାଣ ଫୁଟାଯାଏ କ୍ୟାଣ୍ଡେଲ ହାଣ୍ଡେଲ ଦୀପା ଦୀପ ଦୀପ ଟିକେ ଜଳା ଜାଳି କରାଯାଏ।
ହଁ। ମିଛକୁ ଓଡିଆ କାହାଣୀ ଆଉ ହଁ କାଉଁ କାଉଁରିଆ କାଠି ଜଳ ଯାଏ ବଡ ବଡୁ ଆଙ୍କୁ ଡକାଯାଏ।
ହଉ।
ଭଲ ଲାଗେ ବସିକି ଖାଆନ୍ତି ପରିବାର କୁଟୁମ୍ବ ସହିତ ସମସ୍ତେ। ହୁଁ
ଯାହା ଗୋଟେ ଖୁସିର ଖବର ଯେ ମୋର ଚାର୍ ଦିନ ପରେ ଏବେ ଲାଇନ ଆସିଲା।
ଯାହା ହଉ ମାନେ ସେଟା ତ ଗୋଟେ କଥା ଯୋଉଟା କୁହନ୍ତିନି ମାନେ ସୁନା କିଲେ ମିଳି ଯିବା ଭଳି ଆପଣଙ୍କ ଆନନ୍ଦ ଲାଗିଥିବ।
ନିହାତି ନିହାତି ଆମକୁ ଲାଗିଲା ଯେ ଆଜି ଆମେ ଜଙ୍ଗଲରେ ମୁକ୍ତି ପାଇବୁ।
ମୁ ତାପରେ ଆପଣଙ୍କ ସହିତ ଯୋଉ ଦୁଇ ଜଣ ଅଛନ୍ତି ସିଏ ବି କୋଉ ଜଙ୍ଗଲ ଜନ୍ତୁଠୁ ବି କମ୍ ନୁହନ୍ତି।
ହ ନିହାତି ନିହାତି ସେ ବି ଦୁଇ ଜଙ୍ଗଲ ଜଙ୍ଗଲ ଭାଲୁ କହିଲେ ଚଲେ
ସେ ବି ଜଙ୍ଗଲ ଆମେ ଭାଲୁ ହେଲେ ଜଣେ ବାଘ ବାଘ ତ ନୁହେଁ କୋକିଶିଆଳ ମୋବାଇଲ ଚାର୍ଜ ଫାର୍ଜ କେମିତି କଣ କରନ୍ତି କୋଉଠି?
ଇନଭେଟର ଅଛି।
ହ୍ୟାଲୋ
ଇନଭଟର ଇନଭଟର ଅଛି ଇନଭଟରରେ ଚାର୍ଜ ଫାରଜ କରିଦଉ।
ଆଉ ଆଜି କଣ ରୋଷେଇ ଭାତ, ଡାଲି
ଆ ଯାଇଥିଲୁ ବାହାରେ ଖାଇବା ପାଇଁ ମାଛ ଖାଇକି ଆସିଲୁ ବାହାରେ।
ଯେ ଏଇ
ନା ମୁଁ ତ ନିରାମିଷ ଲୋକ ମୋ ସାଙ୍ଗରେ ଯୋଉ ବାଲୁ ଜଣଙ୍କର ଯୋଉ ଲୋକଟି ଅଛନ୍ତି ସିଏ ତାଙ୍କର ବର୍ଷରେ ଚବିଶି ମାସ ହେଲେ ଚବିଶି ବ ମାନେ ମାସ ବର୍ଷ କିଛି ତାଙ୍କର ମା ତାଙ୍କର ହେଲେ କିଛି ନାହିଁ ସେ ନ ଖାଲି ତ ଦେଓ ଖରାପ ହେଇଯିବ।
ମାଂସ ପ୍ରଜାତିର ଲୋକ ଜଣକ ଆଉ
ହଁ ତାଙ୍କୁ ଏମିତି କିଛି ନାହିଁ ସେତି ତାଙ୍କୁ ଯାହା ମିଳିବ ସେ ଖାଇଦେବି। ଏ କାଉକୁ କହିଲି ଗଣ୍ଡୁଚ ମୁଣ୍ଡୁଛି ଯ ମିଳ ସବୁ ଖାଇ
ମୋ ମ ଅପ ତମ କକ୍ଷରେ ଭାତ ଡାଲି ମାନେ ସାଧାରଣ ଖାଦ୍ୟ ଗୋଟେ ଘରୋଇ ଖାଦ୍ୟ ଓଡ଼ିଆ ଘର ସାଧାରଣ ଖାଦ୍ୟଟିିକଏ କରିକି ଖାଇବ ନିଜ ଦେହ ସୁସ୍ଥ ରହିବ, ମନ ସୁସ୍ଥ ରହିବ, ସବୁ ସୁସ୍ଥ ରହିବ।
ଦେ ମୋ ସାଙ୍ଗରେୋଉ ପିଲାଟିଛି ଯଉ ରୁମେଟ ବି ସିଫ ସିଏ ବିନା ଆଇଂଷାରେ ବା ତାଙ୍କର ଯାଉନି।
ହୋ ଏମିତି ତାହେଲେ କଥା ତାଙ୍କ ପାଇଁ ଶୁଖୁଆଗିଲେ ରଖିଦିଅନ୍ତୁ ପୋଡ଼ିକି ଗୋଟେ ଗୋଟେ ଦେବେ।
ସେି ଶୁଖୁଆ। ଲେ ହବନ ତାଙ୍କର ଡେ ଟ ଭେର ଦୋକାନ ମାଛ।
ହଁ ଯେହେତୁ ସେ ଦିଇ ହଜାର କୋଡିଏ ଯେହେତୁ ସେ ଦୁଇ ହଜାର କୋଡିଏରେ ଦଶମ ପାସ୍ କରିଛନ୍ତି ତାଙ୍କର ସେଇ ଗୁଣ ବୁଝିପାରୁଛନ୍ତି ଆପଣଙ୍କର ଆଜି ତାହେଲେ ବାହାରେ ଖାଇବାର। ଅବସ୍ଥା ଅଛି ଆଜ୍ଞା କରନ୍ତୁ ଯେ ମତେ ଲା
ନା ବାହାରେ ଆମେ ଖାଇକି ଅଲରେଡି ଆସିଛୁ ଭ କଣ? ଗୋଟିଏ ବୋଲି। ଏଠି ନଅଟା ବେଳକୁ ଗଲେ ଖାଇବା ଏଠି ମିଳିବନି ସାଢେ ସାତଟା ଯାଇକିଠି ଲାଇ ଲଗେଇବ ଅଧଘଣ୍ଟା ପରେ ଖାଇବା ମିଳିବ।
ଓହୋ। ତ ହୋଟେଲ ନୁହେ ଏମିତି ଗୋଟେ ମଠ ଟାଇପ ର ଆଉ।
ହଁ ସିଏ ଯାହା କହିଲେ ଚଳେ ଆଉ।
ଭାଇ ମୁଁ ଏଥର ରହୁଛି ଆପଣଙ୍କୁ ପରେ ଫୋନ କଲେ ହବ?
ହଁ କିଛି ଅସୁବିଧା ନାହିଁ।
ହଉ।